ହାଲୋ ଜୟ ଶ୍ରୀ ଜଗନ୍ନାଥ।
ହୁଁ ଜୟ ଜଗନ୍ନାଥ ଜ ହଁ ହଁ ହଁ ଶୁଗା ଯାଉଚି କୁହନ୍ତୁ। ଆଜ୍ଞା ହଁ ହୁଁ କଣ କରୁଥିଲେ ହୁଁ ଏବେ? ଏ ରୋଷେଇ ତ ବସେଇଚି ଆଉ। ଡାଲମା ବସେଇଚି ଆଉ ହୁଁ ହୁଁ ବନ୍ଦ କରିକିରି ଆସିଲି।
ଆଜ୍ଞା ଆଜ୍ଞା। ଆଉ ଗ ସ ଖାଳୁ ଛତୁଆ ଟିକେ ଆମର ଆପଣ ଜାଣିଚନ୍ତି। ମହାକାଳୀ ଅଟା ଗୁ ଳ ଯୋଉ ଅଛି ଆପଣଙ୍କର ଅଁ ସେଇ ଯୋଉ ଛତୁଆ ଆମ ଛୁଆ ବେଳୁ ଆଜ୍ଞା ଆଗୁରୁ ତ ଅ ଏମିତି ସିଲ୍ କାମିଆ ନଥିଲା। ଆମେ ଯେତେବେଳେ ଖାଉଥିଲୁ ଧଳା ଜରି ଭି ତିରେ ଆସୁଥିଲା। ଏବେ ସେଇଟାକୁ ସେ କାମିଆ କରିସାରିଲେଣି। ହଁ ହଁ ହେଁ ଆଉ କାରଣ ମୁଁ ପଢୁଥିଲି ନା ୟୁନିଟ୍ ଥ୍ରୀ ଇଏ ୟୁନିଟ୍ ଥ୍ରୀ ସ୍କୁଲରେ।
ହଁ ହଁ।
ଆଁ ତ ସେଇଠି କା ଭୁବନେଶ୍ ଭିତରେ ମାନେ ବାପା ସେଇଠି ଚାକିରି କରି ଥିଲେ ଯୋଉ ଆପଣଙ୍କର ବାପା ରିଲୁ୍ୱେ ପୋଲିସରେ ଥିଲେ ଆପଣଙ୍କର ଯୋଉ ଜି ଆର୍ ପି ରେ ଆଜ୍ଞା ଆଜ୍ଞା ଆମେ ଭୁବନେଶ୍ଵର ରେ
ହୁଁ ଆମେ ଏଇ ମଞ୍ଚେଶ୍ଵରରେ ଅଛୁ। ପୁରା ରେଲୱେ ଇଏ ଘେରା ଭିତରେ ଅଛୁ ଆଉ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହଁ। ମୁଁ କହିଲି ଏଇ ଆମ ମଞ୍ଚେଶ୍ଵର ଭିତରେ ଆମେ ଅଛୁ।
ଆ କୋଉଠି ରହୁଚନ୍ତି?
ଏ ଏଇ ଯଉ ମ ମଞ୍ଚେଶ୍ୱର ଏ ଯୋଉ ଫ୍ଲାଟ୍ ଭିତରେ ଅଛୁ ହୁଁ।
ଏ ମଞ୍ଚେଶ୍ଵର ମାନେ ଆପଣଙ୍କର ଏଇ ଯୋଉ
ଡ଼ିଏସ୍ପେଲ୍ ହଁ ଗାଡ଼କଣା ଡ଼ିଏସ୍ପେଲ୍ ରେ ଅଛୁ।
ଆଛା ଗାଡକଣ ରେ ଅଛନ୍ତି ଗାଡକଣ ନା? ରଙ୍ଗମାଟଆ ରେ?
ଗାଡକଣ। ରଙ୍ଗମାଟିଆ ଗାଡ଼କଣ ସେ ତ ପାଖା ପାଖି ଆଉ କଣ
ପାଖି ଯେ ମାନେ ଆପଣ ଏଇ ଯୋଉ ଅ ସେ ଯୋଉ କେଳୁଚରଣ
କେଳୁଚନ ପାର୍କ ତ ସେପଟେ ରହିଯିବ ଆମେ ଏଇଠି ଯେଉଁ ଆମର ୱାଟ୍ସ
ଏ ଯୋଉ ରଙ୍ଗ ରଙ୍ଗନାଥ ଶିବ ମନ୍ଦିର ପାଖା ପାାଖି ଅଛନ୍ତି କି? ଆଚ୍ଛା ଆଚ୍ଛା ଆଛା ଆଛା ଆଛା। ରଙ୍ଗନାଥ ଶିବ ମନ୍ଦିର କଥା ହଉ କି ନା ଏଇ ଯୋଉ ୟାର କି କଣ କି ସାହୁ ତା ନା
ସାଉ ସାଉ ରେସିରେଣ୍ଟରେ ଅଛୁ।
ଆଛା ସାହୁ ରେସିରେଣ୍ଟରେ ନା କି ହଁ ହଁ ହଁ ହଁ। ଠିକ ଠିକ ଆପ ନ ବା ବାପାଙ୍କର ବା ମ ଆମେ ବା ରହୁଥିଲୁ ଆପଣଙ୍କର ଟାଇପ୍ ଟୁ କ୍ୱାଟର ଯୋଉ ନୁହଁ କି? ଟ୍ରାନ୍ସଫର ମଝିରେ ହେଇଯାଇଥିଲା ଆପଣଙ୍କର ଯୋଉ ଓମ କୋଉଠି କହିଲେ ଆମର ଯୋଉ ଷ୍ଟାଡିୟମ ନାଇଁ? ମୋ ନାନୀର ମୋ ନାନୀର ମୋ ନାନୀ ର ଦୋକାନ ଅଛି ଆଦିମାତା କଲୋନୀ ଜାଣିଚନ୍ତି?
ହଁ।
ଆଦିମାତା କଲୋନୀ ରେ ସାଇ ଲକ୍ଷ୍ମୀ ଲେଡିସ୍ କର୍ଣ୍ଣର କହିଲେ ସମସ୍ତେ ଜାଣନ୍ତି।
ହଁ ହଁ ହଁ ହଁ। ହଁ ହଁ ଆଦି ମାତା କଲୋନୀ ଆଦି ମାତାଙ୍କ ସାଇ ଲେଡ଼ିଜ କର୍ଣ୍ଣର ହଁ ମାର୍କେଟ କମ୍ପ୍ଲେକ୍ସ ହଁ।
ହଁ ସାଇିଲ ଏଇ ଯୋଉ ଆପଣଙ୍କର ଯୋଉ ପଣ୍ଡା ବାବୁ ଦୋକାନ ମେଡିସି
ହଁ ହଁ ହଁ ହଁ ହଁ ହଁ ନଏନା ନଏନା ମେଡ଼ିସିନ ଷ୍ଟୋର ସେଇଠୁ ନଏନା ମେଡ଼ିସିନ ଷ୍ଟୋର୍ ପଛ
ନୟନା ପଛୁ ଗୋଟେ ବାଁ ପଟେ ଯୋଉ ନାଇଁ କି ଆମର ର ମାର୍କେଟ କମ୍ପ୍ଲେକ୍ସ ଟେ ସୁନା ଦୋକାନ ଅଛି ତା ଭିତରେ ଭିତରେ ସବୁ ମାର୍କେଟ କମ୍ପ୍ଲେକ୍ସ ଅଛି। ସେଇଠି ମୋ ନାନୀଙ୍କର ଦୋକାନ ଅଛି ଦିଟା ଗୋଟେ ଲେଡିଜ କର୍ଣ୍ଣରଟେ ଆଉ ଗୋଟେ ଡ୍ରେସ ଦୋକାନ ଟେ ସେଇଠି।
ହଁ ମୁଁ ଆଉ ଏତେ ମୁଁ ତ ସି ପାଖାପାଖି ପୁରା ଆଉ।
ହେ ହେ ହେ ହେ କାରଣ ସେପଟେ ଏରିଆରେ ମତେ ସମସ୍ତେ ତେ ଜାଣିଚନ୍ତି ଆପଣ ସେ ଆକୁ ତ ଜାଣିଥିବେ ଶିବୁ କୁ ଜାଣିଥିବେ ଶିବୁ?
ଶିବୁ ହଁ ହଁ ହଁ ଶିବୁ ପେପର ବିକ୍ରି କରେ ଦଉଚି ତ ଆମ ସୋସାଇଟି ରେ ଦେଉଚି ଦଉଚି ଆମ ଇଏଥିରେ ହଁ ଶିବୁ ଦଉଚି ତା ସହିତ ସେ ବି ଏଠି ଇଏ କରିଚି ବୋଧେ ଶିବୁ କରିଚି ପପୁ ଅବଶ୍ୟ ତ ପପୁ କୁ ଜାଣିନୀ ଶିବ ଲେଡ଼ିଜକଣ୍ଣର ନୁହଁ, ସିଏ ଗୋଟେ କରିଛି ଇଏ ଡ୍ରାଏୱସ ଦୋକାନ ତ ଇଏ ଶିବୁକରିଛି ବାବୁ କରିଥିବ କଣ ହଁ ହୁଁ ହୁଁ। ଶିବୁ କୋଉଠି କରୁଥିବ ଅବଶ୍ୟ ଜାଣିନି
ନାଇଁ ଶିବୁର ଗୋଟେ ଦୋକାନ ଅଛି। ଅଛି ବା ଆପଣଙ୍କର କୋଉଠି କହିଲେ, ଏଇ ଯୋଉ ଆପଣଙ୍କର ସେ ଯୋଉ ରେଲୱେ ମାର୍କେଟ ରେ ଗୋଟେ ଦୋକାନ ଅଛି।
ଅଛି!
ଆଜ୍ଞା ଆଜ୍ଞା ସେ ତାର ବଡ ଏ ସାନ ଭାଇ ବସୁ ଏ ବଡ ଭାଇ ସିଏ ବସେ ଆଉ ତା ସାନ ଭାଇ ସେଇଠି ବସା ବସି
ହଁ ହଁ ହଁ ହଁ ହଁ ହଁ ହଁ। ସିଏ ବି ତାଙ୍କର ଦୋକାନ ଟା କୋଉଠି ଶିବୁର
ଆଜ୍ଞା।
ଶିବୁ ଦୋକାନଟା କୋଉଠି?
ସେଇବା ଆପଣଙ୍କର ଯୋଉ ନାଇଁ କି ଉପ ଉପେନ୍ଦ୍ର ଭଞ୍ଜ ଇନଷ୍ଟିଚିଡୁ!
ହଁ ହଁ ହଁ।
ଯୋଉ ଆପଣଙ୍କର ରେଲୱେ ମାର୍କେଟ? ରେ ତାର ଦୋକାନ ଟା ଯୋଉ ଗାଙ୍ଗୁରାମ ଅଛି। ଜାଣିଛନ୍ତି ଗାଙ୍ଗୁରାମ? ତ ସାଇଡ ରେ ଯୋଉ ଗଳିଟା ନାହିଁ କି ଲକ୍ଷ୍ମଣ ଟ୍ୟୁଟରାଲ ଆଡେ
ହଁ ହଁ।
ଆଉ ସେଇ ଡାହାଣ ପଟ ଟା ତ ତା ଦୋକାନ ଆଉ।
ହଁ ହଁ ହଁ ହଁ ହେଇଥିବ ଆଉ ଅବଶ୍ୟ ଆମେ ଆଉ ସେତେ ମାର୍କ କରିନୁ ହବଶ୍ୟ ଆଉ ବହୁତ ଦୋକାନ ଗୁଡ଼ାକ ଅଛି
ହୁଁ ଆପଣ ବୋଧେ ଏବେ ନୂଆ ଆଇଛନ୍ତି।
ମୁଁ ଏବେ ମାନେ ଦି ତିନି ବର୍ଷ ହେଲା ଆସିଲିଣି
ଆଚ୍ଛା ଆଚ୍ଛା ତ ଆପଣ ତ ମାର୍କେଟ ଫାଖରେ
ମାର୍କେଟଟା ଯାଏ ଗାଙ୍ଗୁରାମ ଜାଣିଛି ସେ ପରି ଦୋକାନଟା ଜାଣିଛି ଆଉ। ହୁଁ ପରି ହୋଟେଲ ଟା ସେ ଆମ ଯୋଉ ଆମ ରେଲୱେ ଇଏ ସମ୍ମୁଖ ରେ ସେ ରହୁଛନ୍ତି ତା ସହିତ ମୁଁ ତିନି ବର୍ଷ ହେଲାଣି ରହିଛି ତେଣୁ ଏତେ ଆଉ ଦୋକାନ ବଜାର ମୁଁ ତ ସିଙ୍ଗିଲ ରହୁଛି
ହଁ ମୁଁ ଆପଣ ତ କାମ ସରିଲେ ଠାକୁର ପୂଜା ସରିଲା ବେଳକୁ ଦଶଟା ହେଇ ହେଇଯାଉଥିବ ରୋଷେଇବାସ କରିକି ଆଉ ହଁ।
ତେଣୁ ଆପଣ ଘରଟା ଏଇଠି ପାଖାପାଖିରେ
ହଁ ହଁ ହଁ ମୋର ବଡ ନାନୀ ରହୁଛି ବା ନେତାଜୀ ସୁବାସ ଇନକ୍ଳେଭ ରେ
ଓ ହୋ ହ ହଁ ହଁ ହଁ ସେଠି ତ କେଳୁସନ ପାର୍କ କୁ ଲାଗିଛି ଆଉ। ସମ୍ନା ଟା ଆଉ ହଁ ହଁ ହୁଁ ହୁଁ। ହୁଁ କେଳୁଚଣା ପାର୍କ ବି କେତେ ବଡ଼ କେଳୁଚଣ ପାର୍କ ଟା ବି ଭାଙ୍ଗିକିରି କେତେ ବଡ କରିଦେଲେଣି ସବୁ
ସେଇଟା ଆଗରୁ କଣ ଥିଲା ସେପଟେ ଲୋକ ଯିବାକୁ ଡରୁଥିଲେ। ଏବେ ଦେଖୁଛନ୍ତି କଣ କଲାଣି ଆପଣ ନିଜେ ଭାବିଲେ?
ହଁ ପୁରା ସବୁ ଭାଙ୍ଗି ଭୁଙ୍ଗିକି ଦେଖୁନାହାନ୍ତି କେଳୁଛ ସାଇଡ଼ଟେ କେତେ ବଡ଼ ଏରିଆ କରିଛନ୍ତି। ଗୋଲେଇଟା କରି ସମୁ ଘରେ ହୁଁ।
ଆଜ୍ଞା ଆଜ୍ଞା ବହୁତ ବଡ ଏରିଆ କରି ଆଗରୁ ଆମର ଗୋଟେ ଆମେ ବାପା ଯେତେବେଳେ ଆଉ ବାପାଙ୍କର ଟ୍ରାନ୍ସଫର ହେଇଯାଇଥିଲା ମଞ୍ଚେଶ୍ୱର ଫାଣ୍ଡି କୁ ଆପଣ ଯୋଉ ପରିବଟା ଲାଗୁ ଗୋଟେ ଦେଖିବେ ଇଲେକ୍ଟ୍ରିକଇ ଶୀଘ୍ର ବାର୍ଷ ମାନେ ଅ ସବ ଷ୍ଟେସନ ଅଛି ତା ଆଗଟା ହଉଛି ମଞ୍ଚେଶ୍ଵର ଫାଣ୍ଡି। ବାବା ଜାଣିଥିବେ ହେଲା ସେଇ ଏଠି ଥିଲା ବେଳେ ଆମେ ଟାଇପୁର କଟରେ ରହୁ
ହୁଁ ହୁଁ ହୁଁ।
ଆପଣଙ୍କର ଏବେ ମାନେ କେନ୍ଦ୍ରୀୟ ବିଦ୍ୟାଳୟ ସାଇଡ ରେ ଗୋଟେ ଗଳି
ହଁ ହଁ ହଁ କେନ୍ଦ୍ର ବିଦ୍ୟାଳୟ ସାଇଟରେ ସବୁ ସୁ କ୍ୱାଟର ଭାଙ୍ଗି ହଁ ସେ ସେଇଠିଥିବେ ବୋଧେ ଆଉ
ଆମେ ସବୁ ସେଇଠି ରହୁଥିଲୁ ଟାଇପ୍ ଟୁ କ୍ୱାଟର ତାକୁ କହନ୍ତି ଆମର ବୁଝିଲେ ଆମେ ସବୁ ସେଇଠି ରହୁଥିଲୁ ହେଲା ତ ସେଥିପାଇଁ ସେ ଏରିଆରେ ମୁଁ ମୋର ବୋଧେ ଆ ପୁର ହ ଚାଇଲ୍ଡ ନାହିଁ। ଏ ପ୍ଲସ ଟୁ ପର୍ଯ୍ୟନ୍ତ ଭୁବନେଶ୍ୱର ଷ୍ଟେସନ ପାଖରେ ରହୁଛି। କ୍ୱାଟର ମିଳିଥିଲା ତାପରେ ପ୍ଲସ ଟୁ ପରେ ରେ ଯାଇକି ପୁରା ମୋର ତ ବାଲ୍ୟ ବର୍ଗ ଟା ପୁରା ସେଇ ରଙ୍ଗ ମାଟିଆ ଗାଡ଼ କଣ ସମସ୍ତେ ସମସ୍ତେ ଭଲସେ ଜାଣିଛନ୍ତି ଆଜ୍ଞା ଆଜ୍ଞା ସମସ୍ତେ ଜାଣିଛନ୍ତି ଗୋଟେ ଭଲସେ ଆଉ ଜଗନ୍ନାଥଙ୍କୁ ଡୋରି ଥିଲା ଆପଣଙ୍କ ସହିତ ଆଜି ସକାଳ ର ଆାଇଁ ନିଶ୍ଚୟ ଦିଦି ମୁଁ କହିଲି ଆପଣ ଯିବେ ଯେତେବେଳେ ଆଦି ମା କଲୋନୀ ଗଲେ ସାଇ ଲକ୍ମୀ ଲେଡିଜ୍ କର୍ନର୍ କହି ମାନେ ବୋଡ ଫୋଡ ବି ମରା ହେଇଛି
ହଁ ହଁ। ହଁ ପଣ୍ଡାବାବୁ ମେଡିସିନ ଷ୍ଟୋର ହଉନା
ଯୋଉ ମନେ ଅଛି ଦେଖନ୍ତୁ ଆପଣ ଯୋଉ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଛି ଆଦି ମା ଯୋଉ ଆପଣଙ୍କର ଅ କୋଉଠି କହିଲେ ଗାଙ୍ଗୁରାମ ଯୋଉ ଯାଉଛନ୍ତି ତା ପଛକୁିଟିକେ ଗୋଟେ ଏଟି ନାଇଁ ଷ୍ଟେଟ ବ୍ୟାଙ୍କର ଏଟି ଏ ମ୍। ତା ସାମ୍ନା ଟା ହଉଚି ଆମର ସାମ ଲ ସାମଲ ଯୋଉଠୁ ଆପଣ ଆଣନ୍ତି ଆ କଣ କହିଲେ ଯୋଉ ଗ୍ରୋସେରି ସରି ହାରିକା ସାମଲ ପାଖରୁ ଆଣନ୍ତି ତ ନା କୋଉଠୁ ଆଣନ୍ତି?
ନାଇଁ ନାଇଁ ଆଜ୍ଞା ଆମେ ତ ମଲ୍ ଫଲ୍ ସବୁ ତ ଧରି ଆସୁ ଏଠି ଯେଉଁ ଗୋଟେ ବିରାଟ ଯୋଉ ଯୋଉଠି ଆମ ଦୁର୍ଗା ମେଢ଼ ହୁଏ ସେଇ ଯୋଉ ମେଢ଼ ହୁଏ। ସେଇ ସାଇଡ ରେ ଯୋଉ ଅ ଏଟି ଏ ମ ଅଛି ତା ସା ସାଇଡ଼୍ କି ମଧ୍ୟ ବି ଗୋଟେ ରାସନ ସୋଉଦା ଅଛି ହଁ ସେଇ ମାର୍କେଟ କମ୍ପ୍ଲେକ୍ସଟା ହଁ।
ସେଇଠି ସାଇ ଲକ୍ଷ୍ମୀ ଲେଡିସ୍ କର୍ଣ୍ଣର କହିଲେ ସମସ୍ତେ ଜାଣନ୍ତି।
ହଁ।
ଗଲେ ଯିବେ ଦେଖିଦେବେ ଆଉ ସବୁ ତା ପାଖରେ ସବୁ ଜିନିଷ ଆଭେଲେବୁଲ ଅଛି। ମାନେ କାନ ମାନେ ପୁରା ଲେଡି ତର ଲେଡିସ୍ ମାନଙ୍କ ପାଇଁ ଆଉ।
ହୁଁ ହୁଁ। ମାନେ ସେଠୁ ହଁ ହଁ ହଁ ହଁ ହଁ ନିଶ୍ଚିିତ। ନିଶ୍ଚିତ ଏଇ ନମ୍ବରଟା ରହିଲା ଆପଣଙ୍କ ସହିତ କଥା ହେଇଯିବେ ଆଉ।
ଆ ଯେତେବେଳେ ମା ଏବେ ଯଦି ଆସିବେ ଆପଣ ଅ ଯୋଉ ରୁକୁମଣୀ ବିବାହ ହଉ କି ଆମର ଏବେ ନେର୍ମାଳ ଆସିଲେ ବି ବୁଝିଲେ? ମତେ କଲ କରିବେ ହେଲା ଆମର ଦେଖ ଦେଖାହବ ଯଦି ହବ ଜ୍ୟେଷ୍ଠ ପୂର୍ଣ୍ଣିମରେ ଦେଖାହବ ହେଲା। ବୁଝିପାରିଲେ ବାବା ଏବେ କଣ ରିଟାୟାର୍ଡ ହେଇଯାଇଛନ୍ତି?
ନା ନା ବାବା ଡେଥଇଗଲେ।
ଓହୋ ମା ସରି ମା ଓ ହଉ ପ୍ରଭୁଙ୍କ ଲୋକ।
ହ ଠାକୁର ପୁଅ ଯେ ଝିଅବା ହେଇଛି। ପୁଅ ମୁଁ ଜବ୍ କରୁଛି ବାହାରେ ବଲାଙ୍ଗୀରରେ ଅଛି ପୁଅ।
ଆଚ୍ଛା ଆଚ୍ଛା ଆଚ୍ଛା ଆପଣ ଏକା ରହୁଛନ୍ତି।
ଅଛି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା ଆଛା ଆଉ ଝିଅ ବାହା ହେଇକି
ସେ ଅଛି ଏଠି। କୋଉଠି କହିଲ ବାଲୁଙ୍ଗା ହଉଚି ଆମ ଭଗବତୀ ମାଙ୍କ ପାଖରେ। ଜ୍ୱୋଇଁ ଚାକିରି କରିଛନ୍ତି ଝିଅ ଚାକିରି କରିନି। ଅବଶ୍ୟ ଜୋ ହୁଁ ହୁଁ। ଆଉ ଝିଅ ସେଇଠି ଅଛି ଜ୍ୱୋଇଁ ୱାର୍କ ହୋମ୍ କରୁଛନ୍ତି। ସେ ବ ମ ଅଛନ୍ତି ହାଇଦ୍ର ହଁ ହାଇଦ୍ରାବାଦ ରେ ସେ ଜ୍ୱୋଇଁ ଚାକିରି କରିଥିଲେ। ଏବେ ଯୋଉ ପେ ପେଟ୍ରୋଲର ସମସ୍ୟା ରହୁଥିଲେ। ଏବେ ଘରେ ଅଛନ୍ତି ଆଉ। ହୁଁ। ସେ ନାଇଁ ସେ ସେପଟ ବାହାରେ ରହୁଥିଲେ ପିଲାମାନେ। ଏ କରୁଣା ତ ସବୁ ସାରିଦେଲା ଆଉ। ହଉ ହଉ ହଉ ହଉ ରଖନ୍ତୁ ଆଁ ହୁଁ ହୁଁ ହୁଁ। ହଁ ହଁ ଜ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।